ହ୍ୟାଲୋ ବନ୍ଧୁ ଜୟ ଜଗନ୍ନାଥ।
ନାଇଁ ନାଇଁ ଶୁଭ ସକାଳ ଶୁଭ ସନ୍ଧ୍ୟା ଜଣାନ୍ତୁ।
କାହିଁ ଆପଣ
ନାଇଁ ଆଜ୍ଞା ଆପଣ ଟିକେ ହୁଁ ହଉ ହ ମୁଁ ଏଠି ବର୍ତ୍ତମାନ ବସିଥିଲି ବୁଝିଲେ କି ହ୍ୟାଲୋ
ଆଜ୍ଞା।
ମୁଁ ବର୍ତ୍ତମାନ ବସିକି ଏଠି ଗୋଟିଏ କଥା ଚିନ୍ତା କରିଥିଲୁ ଏବଂ ଆଁ ଭାବୁଛି କି ଆମର ଏକ ଆକି ଗୋଟେ କାଲି ଆମ ମୋ ଭଉଣୀଙ୍କ ସାଙ୍ଗ ବାହାଘର ବୁଝିଲେ କି ତ ତାପରେ ହଉଛି ମେହେନ୍ଦୀ ଆୟୋଜନ ହଉଛି ହାତରେ ଆଜି ତାଙ୍କର ମେହେନ୍ଦୀ ଲାଗିବ ବୁଝିଲେ କି ତ ସେ ସବୁ କାର୍ଯ୍ୟ ମ ହଉଛି ନାଚ ଗୀତ ହଉଛି ତ ସେ ମତେ କହିଥିଲେ ମୁଁ ଭାବୁଛି କି ଯିବି କି ନାହିଁ କି କଣ ସେଇ କଥା ଟିକେ ଦ୍ଵନ୍ଦରେ ଅ ଛି ଏବଂ ମାଙ୍କୁ କହିଛି କି ଟିକେ ପଖାଳ ଖାଇବି ବୋଲି ଭଲ ଲାଗୁନି ଟିକେ ପଖାଳ ପୋଟଳ ଭଜା ଟିକିେ ବାଇଗଣ ଭଜା କରିଦେଲେ ମୁ ତାଙ୍କୁ କହିକି ଆସିଛି ସେ କରିବେ ଆଉ ମୁଁ ଖାଇବି ଆଉ ବୁଝିଲେ କି
ଆଜ୍ଞା ବନ୍ଧୁ
କରୁଛନ୍ତି କୁହନ୍ତୁ
ନାଇଁ ବନ୍ଧୁ ବର୍ତ୍ତମାନ ତ ହଲିକସ କ୍ଷୀର ପିଇକି ବସିଛି ବୁଝିଲେ
ହଁ
ଆଗକୁ କିଛି ଯୋଜନା ନାହିଁ ଯେ କଣ ଘରେ ହେଇଛି ଖାଇବା ପାଇଁ ବୁଝିଲେ
ହଁ କଣ୍
ନହେଲେ କିଛି ଆମିଷଦି ହେଇଥାନ୍ତା ବୁଝିଲେ ଆମର କିଏ ମଙ୍ଗଳବାର ଦିନ ଆମିଷ ଖାଆନ୍ତିନି ବୁଝିଲେ ବନ୍ଧୁ
ଆଚ୍ଛା ଆଜ୍ଞା
ଁ ଥାଥିଲେିଲ ଆପଣ ଶୁଣନ୍ତୁ ବନ୍ଧୁ ଆପଣ ଯ କହିଥିଲେ ଯ ବିଶ୍ଵ ଖେଳ ବିଷୟରେ ଯୋଉ ଫୁଟବଲ ଖେଳ ଟି ବୁଝିଲେ ନା
ଆଜ୍ଞା
ବୁଝିଲେ ଯାହା ଫଳରେ ଆମ ଭାରତ ଆମ ଭାରତ ଦେଶ ସେ ଖେଳରେ ନାହିଁ ଯାହାକି ଆମ ଏକ ଦୁଃଖର କଥା ବୁଝିଲେ
ହଁ
ତ ଆପଣଙ୍କୁ ତ ଆଉ ଆଜ୍ଞା
ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ
ତ ମୁଁ କହିବା କଥା ଆପଣଙ୍କୁ ଆପଣ ଯେତିକି ଦେଶ ଏଇନା ଖେଳୁଛନ୍ତି ଆପଣ କୋଉ ଦେଶକୁୁ ସମର୍ଥନ କରୁଛନ୍ତି ଯେ ସେ ଦେଶଟି ଜିତିଲେ ଆପଣଙ୍କ ମନ ମଧ୍ୟ ଖୁସି ହେବ
ହ ନାଇ ଶୁଣନ୍ତୁ ହାଲ ଆମ ପାଇଁ ଦୁଃଖର ବିଷୟ ଏଇଥିପାଇଁ ଯେ ଆମ ଦେଶର ଜନସଂଖ୍ୟା ଶହେ ଚାଳିଶ କୋଟି ବୁଝିଲେ କି ହ୍ୟାଲୋ
ଆଜ୍ଞା ହଁ
ହ୍ୟାଲୋ ଆପଣଙ୍କ ସାଉଣ୍ଡ କଟୁଛି ଆପଣ ଟିକିେ ବାହାରକୁ ଆସୁନାହାନ୍ତି ହ୍ୟାଲୋ ନେଟୱାର୍କ ଟିକେ ପ୍ରୋବ୍ଲେମ୍ ରହୁଛି ଶୁଭିଲା
ଆଜ୍ଞା ବନ୍ଧୁ
ମୁଁ କହୁଥିଲି ଆମ ଦେଶର ଜନସଂଖ୍ୟା ପ୍ରାୟ ଶହେ ଚାଳିଶ କୋଟି ବୁଝିଲେ କି ହେଲେ ଆମ ଦେଶ ଏ ପ୍ରତିଯୋଗିତାରେ ଭାଗ ନେଇ ପାରିଲା ନାହିଁ ତା ପାଇଁ ଯୋଗ୍ୟ ହେଇପାରିଲା ନାହିଁ ବୁଝିଲେ କି ଏବଂ ତା ଦେହରେ ଭାଗ ନେଇଥିବା ଦେଶ ଏମିତି ବି ଅଛନ୍ତି ଯାହା ଜନସଂଖ୍ୟା ଦଶ ଲକ୍ଷ ପନ୍ଦର ଲକ୍ଷ ବୁଝିଲେ କି ଏବଂ ତାଙ୍କ ପରି ଙ୍କର ଜନସଂଖ୍ୟା ଏତେ କମ୍ ଥାଇ ମଧ୍ୟ ସେ ସେ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏବଂ ତାଙ୍କ ପରିସ୍ଥିତି ମଧ୍ୟ ଆମଠୁ ବହୁତ ଖରାପ। ବୁଝିଲେ କି ତାଙ୍କର ଅର୍ଥ ଅଭାବ ବହୁତ ତଥାପି ସେ ଦେଶ ସେଥି ପ୍ରତିସୁଧି ପ୍ରତିଯୋଗିତା କରି ଏହା ଏକ ମାନେ ଲକ୍ଷ୍ୟର ଅଭାବ ଆମ ଦେଶରେ ଯାହାକି ଆମର ବହୁତ ଲୋକ ପ୍ରାୟତଃ କି ଫୁଟବଲ କୁ ପସନ୍ଦ ନ କରିଥିବାରୁ ତ ତାପ୍ରତି ଏତେ ବିଶେଷ କିଛି ଧ୍ୟାନ ଦିଆଯାଉନାହିଁ। ବୁଝିଲେ କି ଆମର ଭଲ ଫ୍ୟାସିଲିଟି ମଧ୍ୟ ଫୁଟବଲ୍ ପାଇଁ ଆମ ଦେଶରେ ସେପରି ବ୍ୟବସ୍ଥା ନାହିଁ ଯେପରିକି ଆମ କ୍ରିକେଟ ପାଇଁ ଆମର ପଡ଼ିଆ ଅଛି ଆମ ଦେଶରେ। ମୀନ ମାନେ କମ ସେ କମ କହୁଛି ଯାହାକି କୋଡିଏରୁ ତିରିଶ ଟି ବିଶ୍ୱସ୍ତରୀୟ ପଡିଆ ଆମ ଦେଶରେ ଅଛି ଫୁଟବଲ ବୁଝିଲେ କି କିନ୍ତୁ ହଁ ହେଲୋ
ହ ଆଜି ଆମେରିକାର ଏକ ଖବର ମାନେ ମିଡିଆ ରିପୋର୍ଟ ଏକ ଆସିଥିଲା ବୁଝିଲେ।
ଆପଣ ଟିକେ ବାହାରକୁ ଆସନ୍ତୁ ଆପଣଙ୍କ ସାଉଣ୍ଡ କ
ବନ୍ଧୁ ଶୁଭା ହେଲା କିଛି?
ହଁ କୁହନ୍ତୁ ହଲୋ ହଁ
ଏକ ବି ବିଏ ସି ଏକ ସମ୍ବଧ ସମ୍ବୋଧନ ଦେଇଥିଲେ ଏକ ଯୁକ୍ତ ରାଷ୍ଟ୍ର ଆମେରିକାର ଏକ ରିପୋର୍ଟର ବୁଝିଲେ
ଆଜ୍ଞ।
ସେ କହିଥିଲେ ଯେ ଯଦି ଆପଣ ଭାରତରେ ବସ ବସ ବାସ କରୁଛନ୍ତି ଏବଂ ଆପଣ କ୍ରୀଡ଼ାରେ ଆପଣଙ୍କର ମାନେ କ୍ରୀଡ଼ାରେ ଆପଣ ମାନେ ଇଏ କରିବାକୁ ଚାହୁଁଛନ୍ତି ବୁଝିଲେ ନା ଆପଣଙ୍କ ଫ୍ୟୁଚର କରିବାକୁ ଚାହୁଁଛନ୍ତି ବୁଝି ଆଜ୍ଞା ତାହେଲେ କେବଳ ଆପଣ ଗୋଟିଏ ଖେଳ ଯାହାକି କ୍ରିକେଟ ଖେଳରେ ହିଁ ଭଲ ହୁଅନ୍ତୁ କାରଣ ଭାରତର ଗତ ପଚାଶ ବର୍ଷ ତଳୁ କେବଳ ଏକଟି ଖେଳରେ ହିଁ ଲୋକ ଲୋକ ପଇସା ଭଲ ଭାବରେ କମାଇ ପାରୁଛନ୍ତି ଏବଂ ନିଜର ନାମ ଗଠନ କରିପାରୁଛନ୍ତି ତାହା ହେଲା କ୍ରିକେଟ ଖେଳ ବୁଝିଲେ ଯାହାକି ଭାରତର ଖେଳ ମଧ୍ୟ ନୁହଁ। କ୍ରିକେଟ ଆମେ ଆଜ୍ଞା ଇଂଲଣ୍ଡ ରୁ ଶିଖିଛୁ ବୁଝିଲେ?
ଆଜ୍ଞା।
ଆପଣ ତ ଜାଣିଥିବେ ପ୍ରଥମେ ଇଂଲଣ୍ଡ ହିଁ ଏହି ଖେଳଟିକୁ ବାହାର କରିଥିଲା। ବର୍ତ୍ତମାନ ଇଂଲଣ୍ଡରେ ଯେତିକି ଏଇ ଖେଳଟି ଖେଳା ହଉନାହିଁ ଭାରତରେ ପ୍ରତ୍ୟେକ ଗଳିରେ ଏବଂ ପ୍ରତ୍ୟେକ ମାନେ ପଡିଆରେ ଯଦି ନବେ ଭ ଭାଗ ଖେଳ ହେଉଛି ତାହେଲେ ଗୋଟିଏ ଖେଳ ହଉଛି ତାହାହେଲା କ୍ରିକେଟ ଖେଳ ତ ବନ୍ଧୁ ଆପଣ କହିବା କଥା କଣ ଆମ ଦେଶ କେବଳ କ୍ରିକେଟରେ ଆଗେଇବା କଥା ନା ସବୁ ଭଳି ସବୁ କ୍ରୀଡାରେ ଆଗେଇିବା କଥା?
ନାଇଁ ନାଇଁ ସବୁ ସ୍ତରରେ ଆମ ଦେଶ ଆଗା କଥା ଖାଲି କ୍ରିକେଟ କାରଣ ଦେଖନ୍ତୁ କ୍ରିକେଟା
ନା ଶୁଣନ୍ତୁ ବନ୍ଧୁ ମୋ କଥା ଶୁଣନ୍ତୁ ତାପରେ ଆଉ ଏକ ଖବର ଦେଖିଥିଲି ଆମ ଖେ ଆମ ଭାରତର ଏକ କଣ କହିଲେ ଝିଅଟିଏ ବୁଝିଲେ ନା ସେ ଯୋଉ ତୀର ମାରନ୍ତି ଆପଣ ଜାଣିଛନ୍ତି ନା ସ ଠିକ ଲକ୍ଷ୍ୟର ଯୋଉ ତିରଟି ଯୋଉ ଅଲମ୍ପିକ ରେ ଯୋଉ ଖେଳଟି ଅଛି ତାହା ଦେହରେ ସେ ଦୁଇଥର ସ୍ଵର୍ଣ୍ଣ ମଦକ ପଦକ ପାଇଥିଲା ବୁଝିଲେ ଏବେ ବର୍ତ୍ତମାନ ସିଏ ଏକ ନିଜର ଦୋକାନ ଖୋଲିକି ବସିଛି କାରଣ ଆମ ଦେଶରେ ଆଉ ଏକ କିଛି ଏମିତି ନାହିଁ ଯେ ସିଏ ତାଙ୍କ ପାଇଁ କିଛି କରାଯିବ। ତ ସେଥିପାଇଁ କ୍ରିକେଟ ଖେଳାଳି ମାନେ ହିଁ ଭଲରେ ଅଛନ୍ତି।
ହଁ ବୁଝିପାରୁଛି। କାରଣ ହଁ ହଁ ସେ ବ ବ୍ୟବସ୍ଥା କରିବା କଥା। କାରଣ ଶୁଣନ୍ତୁ କ୍ରିକେଟରେ ଅଧିକ ଯୋଉଥିରେ ଅଧିକ ପଇସା ତେଣୁ ସେଇ ଖେଳ ଅଧିକ ଚାହିଦାରେ ରହୁଛି। ବୁଝୁଚନ୍ତି ମୁଁ କ ଆପଣ ଜାଣିଥିବେ କ୍ରିକେଟ ମଧ୍ୟ ଆମ ଦେଶରେ ଏତେ ପ୍ରସିଦ୍ଧ ନଥିଲା। ଯେପର୍ଯ୍ୟନ୍ତ ଆମେ ପ୍ରଥମ ବିଶ୍ଵକପ୍ ନ ଜିତିଛେ। ଯୋଉ ଆପଣ ଜିତିଲେ ଉଣେଇଶହ ତେୟାଅଶୀ ମସିହାରେ। ଆମର ଭାରତ ତ ଯାଇକି ଇଂଲଣ୍ଡ ରେ ୱେଷ୍ଟଇଣ୍ଡିଜକୁ ହରେଇଥିଲା। ଏହା ଏକ ମାନେ ଚମତ୍ କାର ସଦୃସ୍ୟ କାରଣ କେଉ କୌଣସି ଭାବିନଥିଲେ ଭାରତୀୟ ଭାବିନଥିଲେ ଯେ ଆମ ଦେଶ ମଧ୍ୟ ବିଶ୍ୱକପ୍ ଜିତିପାରିବ। ତେଣୁ ସେଇଠୁ ଆମର ହଁ ଶୁଣନ୍ତୁ ସେବେ ପ୍ରଗତି ଷ୍ଟାର୍ଟ ହେଲା ଆମର ସେଇଠୁ। ସେ ସମୟ ପର୍ଯ୍ୟନ୍ତ ଲୋକେ କ୍ରିକେଟ୍ ଲୋ ଖେଳକୁ ଲୋକ ପଚାରୁନଥିଲେ। ଏବଂ ତା ଦେହରେ ମଧ୍ୟ ଏତେ ପଇସା ନଥିଲା। ଧୀରେ ଧୀରେ ତାକୁ କ୍ରି କ୍ରିକେଟକୁ ଏକ ମାନେ ରା ମାନେ ଆମ ଜାତୀୟ ଇଏ ବନା ହେଇଛି। ତା ପଛରେ ଅନେକ ପ୍ରକାର ବ୍ୟବସାୟ ନିହିତ ରହିଥିବାରୁ କାରଣ ଦେଖନ୍ତୁ ଆପଣ ଏବେ ଏକ ଆମ ଦେଶରେ ଫୁଟବଲ୍ ଖେଳରେ ଯେଉଁ ଆପଣ ଆଡ଼ଭର୍ଟାଇଜମେଣ୍ଟ, ବ୍ରାଣ୍ଡ ସ୍ପନ୍ସରସିପ୍ ଏତେ ଆସୁନାହିଁ ଯେତେ କ୍ରିକେଟ ରେ ଆସୁଛି। ଦଶ ଦଶ ସେକେଣ୍ଡ ପାଇଁ ଲୋ ଲୋକ ଲକ୍ଷେ ଲକ୍ଷେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। ସେ ପଇସାର କିଛି ଭାଗ ଖେଳାଳି କି ଯାଉଛି ଏବଂ ଅଶୀରୁ ନବେ ଭାଗ ଯାଉଛି ସତୁରିରୁ ଅଶୀ ଭାଗ ଯାଉଛି ଯେ ଅର୍ଗାନାଇଜର୍ ଯିଏ ସବୁ ପ୍ରଯୋଜକ ଯେଉଁ ଖେଳର। ତାଙ୍କ ପାଖକୁ। ସିଏ ଆଗାମୀ ସେ ପଇସାକୁ ଅନ୍ୟ ଅନ୍ୟ ଖେଳାଳି ବାହାର କରୁଛନ୍ତି। କାରଣ ଦେଖନ୍ତୁ ସେ ସମୟରେ ଆଗେ କୁହାଥିଲା ଯେ ଦ୍ଵିତୀୟ ସଚିନ ତେନ୍ଦୁଲକର ହେଇପାରିବ ନା? କିନ୍ତୁ ଏବେ ଆମ ଦେଶରେ ସଚିନ ତେନ୍ଦୁଲକର ଠୁ ବି ଭଲ ଭଲ ଖେଳାଳି ବାହାରୁଛନ୍ତି। ପ୍ରତି ବର୍ଷ ବାହାରୁଛନ୍ତି। ଲକ୍ଷ ଲକ୍ଷ ଇ ବାହାରୁଛନ୍ତି କାରଣ ସେତିକି ଲୋକ ଇଣ୍ଟ୍ରେଷ୍ଟ ଦେଉଛନ୍ତି କ୍ରିକେଟକୁୁ। ତ ଆମେ ଯୋଉ କହିବୁ ଆମ ଦେଶରେ ମଧ୍ୟ ଫୁଟବଲ ଖେଳାଳି ବାହାରି ପରିବନି ଆମର ଏବେ ନୂତନ ଏକ ଆସିଥିଲା ଏକ ମାନେ ବାର୍ତ୍ତାଳାପ ଆମ ଯୋଉ ଦେଶରେ ଏକ ଫୁଟବଲ୍ କୋଚ୍ ଅଛନ୍ତି। ସେ ଏ କଥାଟି କହିଥିଲେ ଯାହାକି ମୋତେ ପସନ୍ଦ ଆସିଥିଲା ତି ଗୋ ଏଇ ଆମ ଦେଶରେ ଏକ ମାନସିକତା ଅଛି ଯେ ମାନେ ଗୋଟେ ଦି ଗୋଟେ କ ତାକୁ ଲୋକ ଅସମ୍ଭବ ଭାବନ୍ତି। ସେ ଭାବନ୍ତି କେହି ଜଣେ କରି ଦେଲେ ଆମେ ସ ସମସ୍ତେ କରିଦେବୁ। ସେଇ ଗୋଟେ ଜଣକ ଅପେକ୍ଷା। ଯଦି ଜଣେ କରିଦେଲା ନା ଯେମିତି ଆମ ବିଶ୍ଵକପ୍ ଯାମେ ଥରେ ଜିତିଗଲେ ଆମ କପିଲ ଦେବ କ୍ୟାପ୍ଟେନ୍ ମାନେ ଇଏରେ ତ ତାପରେ ଆମ ଉଁ ଭାରତୀୟ କ୍ରିକେଟ ରେ ଆଉ ପଛକୁ ଦେଖିକି ଚାହିଁ ନାହିଁ। ଉନ୍ନତି ମୁଖେ ହେଇ ଚାଲିଛି ବୁଝିଲେ କି। ସେଇପରି ଭାବେ ଯଦି ଫୁ ଫୁଟୁବଲ ରେ ମଧ୍ୟ ଏଇ ଗୋଟେ ଘଟଣା ଘଟିଯାଆନ୍ତା ତାହା ମଧ୍ୟ ଉନ୍ନତି ଉନ୍ନତି ଉପରକୁ ହେଇ ଚାଲନ୍ତା କାରଣ ଦେଖନ୍ତୁ ଉଦାହରଣ ହେଲା ଆମର ଯୋଉ ଜାଭଲିନ୍ ଖେଳରେ ନିରଜ ଚୋପ୍ରା ଜିତିଲେ ଆମର ସ୍ଵର୍ଣ୍ଣ। ସେ ଖେଳ ବିଷୟରେ କିଏ ଜାଣିଥିଲା ଆମ ଦେଶରେ? ଯଦି ଗୋଟେ ଖନ୍ ଗୋଟେ ଯଦି ଭାଲା ଧରିକି ବୁଲିଥାନ୍ତେ ଲୋକ ଗୋଡେଇବେ ବାଡେଇ କହିବେ ଏଇଟା କଣ ଧରିକି ବୁଲୁଚି।
ଆଜ୍ଞା ବୁଝିଲି ଠିକ ଆପଣ ଭଲ କଥା କହୁଛନ୍ତି ଆଜ୍ଞା। ଆଜ୍ଞା କାରଣ ଜଣେ ଜିତିଲା ବିଶ୍ଵରେ ନାଁ କଲା ଆମ ଦେଶର ଆଜ୍ଞା, ଆଜ୍ଞା।
ହୁଁ, କୁଅ?
ଶୁଣନ୍ତୁ ସେଇଭଳି ଆଉ ଏକ କଥା ହେଲା ଯେମିତି କି ଆପଣ ଯାଇଛନ୍ତି ନିର ଚପୋରା ଥରେ ସ୍ଵର୍ଣପଦକ ଆଣି ଥିଲେ ବୁଝିଲେ ନା ଆଉ ଥରେ ଏକ ସ୍ଲିବେର ପଦକ ମଧ୍ୟ ଆଣିଥିଲେ। ସେ ପାକିସ୍ତାନ ଠାରୁ ହାରି ହା ହାରି ଯାଇଥିଲେ ବୁଝିଲେ ଆଜ୍ଞା ତ? ସେଥିରେ ମଧ୍ୟ ଆମ ଦେଶକୁ ବହୁତ ମାନେ ଖୁସି ହେଇଥିଲା। କାରଣ କଣ ଜାଣିଛନ୍ତି ଆପଣ? ଆମେ ପାକିସ୍ତାନ ଠୁଁ ହାରି ଯାଇଥିଲେ ସେଥିପାଇଁ ଖୁସି ହେଇନଥିଲା।? କାରଣ ସି ଯିଏ ଯୋଉ ଆପଣଙ୍କ ଖୁଁ ଖେଳର ଯୋଉ ଇଏ ଥିଲା ବୁଝିଲେ ନିୟମ ଥିଲା ସେ ଯୋଉ ମାନେ ନିର ଚୋପରା ଜଣେ ଏକ ଭଲ ମଣିଷ ମଧ୍ୟ ଖେଳି ଭଲ ମଧ୍ୟ ଏକ ମଣିଷ ମଧ୍ୟ ଭଲ। ସେ ଯାଇକି ପାକିସ୍ତାନ ଯାଇକି ତାଙ୍କୁ ଏକ ମାନେ କଣ କହିଲେ? ଖୁସି ବାର୍ତ୍ତା ଦେଇକି ଆସିଥିଲେ ଯେ, ଆଜ୍ଞା। ପାକିସ୍ତାନ ଖେଳକୁ କହିକି ଆସି ଯେ ଯେ ଆପଣ ବହୁତ ଭଲ ଖେଳିଲେ। ଏହା ଏବଂ ଏକ ଭଲ ଖେଳାଳିର ହି ପରିଚୟ ବୁଝିଲେ। ଆପଣ ଜିତିଯିବା ଖାଲି ଏକ କ କୁ ଖେଳାଳି ନୁହେଁ ବୁଝିଲେ।
ହୁଁ।
ଏଇଭଳି ଆପଣ ଯାହା କହୁଛନ୍ତି ସବୁ ସ୍ପୋର୍ଟସ ରେ ଯେମିତି ସବୁ ଖେଳରେ ଏକ
ହୁଁ ଏଇ ମାନେ
କ୍ରିକେଟ ଖେଳ ଦଇହଜାର ଅଣତିରିଶରେ ଆସିଲାଣି ଅଲମ୍ପିକରେ ବୁଝିଲେ? ସେଥିରେ ମଧ୍ୟ ଆମ ଦେଶ ବହୁ ନାଁ କରିବ ବୋଲି ବହୁତ ରିପୋଟରୁ କହୁଛନ୍ତି। ଏବଂ ବହୁତ ବୈଜ୍ଞାନିକ ମାନେ ବହୁତ ଲୋକ କହୁଛନ୍ତି ଆଉ ବୁଝିଲେ? ଭଲ ଭଲ ଲୋକ ଯେ ସବୁ ମଧ୍ୟରେ ଧାରଣା ଦେଇଛନ୍ତି। ସିଏ ଜାଣିଛନ୍ତି ଯେ, ଅଧିକ ଯଦି କିଏ ବିଶ୍ଵକପ ରଖିବ ଅଲମ୍ପିକ ରେ ତାହେଲେ ସିଏ ହେଲା ଭାରତ। କାରଣ ଭାରତରେ ପ୍ରତିବର୍ଷ ନୂଆ ନୂଆ ଖେଳାଳି ଆସୁଛନ୍ତି। ଆପଣ ଯାହା ପୂର୍ବ ଥର କହିସାରିଲାଣି ମତେ ବୁଝିଲେ ବନ୍ଧୁ ଫୋନ୍ କିଏ କାଟିବ ମୁଁ ଜାଣିପାରୁନି?
ଆଜ୍ଞା କଣ କହିଲେ? ଆପଣ କାଟିବେ ଆପଣ।
ଆଉ ଠିକ ଅଛି ବନ୍ଧୁ, ମୁଁ ରଖୁଚି ଟିକେ ବନ୍ଧୁ ବୁଝିଲେ ଘରେ ଡାକିଲେଣି।
ଆଜ୍ଞା। ରଖନ୍ତୁ ହେ